ହ୍ୟାଲୋ
ହଁ ଭାଇ କୁହ
ଭାଇ କଣ କରୁଛ?
କଣ କରୁଛ? କଣ କରିବି ଏଠି ଅଛି ଭୁବନେଶ୍ୱରରେ
ଭୁବନେଶ୍ୱରରେ ବର୍ଷା ହେଉଛି ନା ନାଇ
ହଁ ବର୍ଷା ତ ସକାଳୁ ଚାଲିଛି ଯେ ଏବେ ଯାଇକି ଛାଡିିନି ବର୍ତ୍ତମାନ
ଆମର ଏଠି ଅଧଘଣ୍ଟା ତଳେ ଷ୍ଟାର୍ଟ ବାଜି ତ ଛାଡ଼ିନି ଏପର୍ଯ୍ୟନ୍ତ ଆଉ
ମୁ କାମକୁ ଯିବୁ ବାହିରିଥିଲି ଆଉ କାମକୁ କଣ ଯିବୁ ଖାଇ ପିଇ ଘରେ ବସିବୁ ଆଉ
ହଁ କଉ କାମ କରୁଛ କି?
କଲର କାମ
ଓହୋ କୋଉଠି ରହୁଛ ଭୁବନେଶ୍ୱର?
ଏଇଠି ଉଲଟ ଟାଉନ ମ
ଓହୋ ଆଉ ଟିଫିନ ଫିଫିନ କଣ କରିଥିଲ ନା ନାଇଁ
କଣ୍ଡେ
ହ୍ୟାଲୋ କହିଲି ଟିଫିନି ଆଃ କଣ କରିଥିଲୁ ନା ନାଇ ମୁଁ କହିଲି ଟିଫିନ୍ ଏକା କି ଜଳଖିଆ କା କଣ କହିଲି ଟିଫିନ୍ କି ଜଳଖିଆ ଏକା କଣ କରିଥିଲେ ନା ନାଇଁ
ହଁ ରୋଷେଇ କରିକିରି ଖାଇବୁ ରୋଷେଇ ସରିଗଲାଣି ମ ଖାଇବୁ ଏବେ ଆଉ
ଓହୋ ନାଇଁ କାମ ଗଲେ ଖାଇକି ଯାଆନ୍ତି ନା ସକାଳଟାରୁ ଗଲେ
ନାଇଁ ସକାଳୁ ରୋଷେଇ କରିଦେଲେ ଖାଇ ପିଇ କିି ନେଇକି ଯାଉଛୁ ଦି ପରେ ଖାଇବା ପାଇଁ ନା ଗୋଟେ ଦିଟା ବେଳକୁ
ଓହଁ ମୁଁ କହିଲି ଖାଇକି ଯାଉଥିବ ବୋଲି ଦେଖିଲା ସିଏ ତ ରୋଷେଇ କରିକି ନେଇକି ଯାଉଛି ଟିଫିନି ଆଉ
ହଁ ଆଉ ଦି ପରେ ଫେରେ କଣ ଖାଇବୁ
ହଁ ଏଇଠି ନେଇଗଲେ ସେଠି ଦଶଟା କିବାରଟା ବେଳୁ ଖାଇଦେଲେ ବା ଦିଟା ତିନି ଟା ଯାଇ କାମ କରି ହେଇଯିବ ଆଉ କଣ
ହୁଁ ସନ୍ଧ୍ୟା ଯାଇକେ କାମ ହଉଛି ଯେ ଛଅଟା ଯାକେ ହୁଁ ହଁ ଛଅଟା ଜାଗେ ହଉଛି ନା ରା
ମାନେ କେତେଟା ରୁ ଷ୍ଟାଟିଂ କାମ?
ଏଇ ନଟା ଦଷ୍ଟା ବେଳକୁ
ଓ ହଁ ହଁ ହଁ ହଁ ଆଉ ଦେହ ଭଲ ଅଛି
ହଁ
ସେପଟେ କଣ ବର୍ଷା ଲଗାଦାର ବେ ହୋଉଚିନା ନା ଆଜି ହେଲା।
ଲଗାତାରା କେତେ ସବୁବେଳେ ଉପବେଳା ହଉଛି ଯେ
ଓ ହଁଁ
ଆଜିି ଏବେ ଆଜି ରାତିରୁ ଅଧେ ଚାଲିଛି ଯେ ଆଜି ବନ୍ଦ ହେଇନି ଏବେ ଯାଇଚାଲିଛି ଆଉ ତୋମର ଯଦି କିଏ ହଁ। ନାଇଁ ମ ନେଟ୍ ୱର୍କ ପାଉଚୁ। ହ ହଉ। ନାଇଁ ମ ଇଆଡେ ବାହାରକୁ ମୁଁ ପଳେଇ ଆସିଲି।
ହଁ ହଁ ପାଖରେ ସାଉଣ୍ଡ୍ ହେଲେ କିଛି ଇଏ ହବନି ନା?
ଆଉ ତମେ କଣ ଖାଇଥିଲ? ଓ କାମ କଁ କରୁଚ କି?
ମୁଁ ତ ମୋର ପ୍ଲସ୍ ଟୁ ସରିଲା ଏବେ ଡିପ୍ଲୋମା କରିବି ଓଡ଼ ଗାଁ ରେ ଜାଣିଥିବ। ଓଡ ଗାଁ। ସେଠି କରିବି ତିନି ବର୍ଷ ପରେ ବି ଟେକ୍ କରିବି ତାପରେ ଦେଖା ଅଛି ଆଉ।
ହ ତମର କଣ ସଁ ପଡା।
ନା ନା ମ୍
ହ ହ। ତମର ନୂଆଁଗା ଆମର ତ କସିକିଆ ରେ ମୁଁ ଜାଣିନି କି।
କସିକ୍ୟାରି?
ହଁ।
ଅ ହ ନୁଆ ମ ଗାଁ ଲୋକ ତ ଆଉ ପାଖ ଆମ ବ୍ଲକ୍ ଆଉ। ମାନେ ଭୁବନ୍ ଏଇ ଯୋଉ ଭୁବନେଶ୍ୱର ମାନେ କେତେ ବର୍ଷ ହେଲାଣି ରହି ମାନେ ଜିବା ଟା?
ଦି ହଜାର ଅଠରରୁ ପଳେଇ ଆସିଲିଣି ମୁଁ। ହଁ।
ଦଶ ବର୍ଷ ନାଇଁ ଏ କେତେ ଏଁ ଆଠ ବର୍ଷ ଆଉ ଆଠ ବର୍ଷ ଆଉ। ଆଠ ବର୍ଷର ଜର୍ଣ୍ଣି ଆଉ କେମ୍ ତି କଁ ସେଠି ରହୁଚ? ଆଠ ବର୍ଷ ଜର୍ଣ୍ଣି କେମ୍ ତି କଁ ସେଠି ରହିବା ଖାଇବା?
ଟାଇମିଲି୍ ଚ଼ା ଚାଲିଚ଼ିତ କାମ ଚାଲିଚ଼ି ଆଉ।
ଅ ହ।
ଦୁଖେ ସୁୁଖେ ଚଳିଆ କଥା ଆଉ।
ହଁ ଆଉ ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି। ବର୍ଷା ସିଜିନ୍ ତ ଆଉ ଏବେ ସମସ୍ତଙ୍କର ଏମ୍ ତି ରହିବ ଆଉ ମୋ ଦେହ ଖରା ଓହୋ।
ଶୁଧିଆ
ହଁ।
ଆଉ ରୋଷେଇ କଣ ହେଇଚି?
ଘରେ ରୋଷେଇ ଷ୍ଟାର୍ଟ ହେଇନି ହବ ଆଉ।
ହଁ ମ ହିୟାର୍ ତ ଏବେ ରୋଷେଇ ଷ୍ଟାର୍ଟ ହବ ସବୁବେଳେ ଆଉ।
ହଁ ଲେଟ୍।
ହଁ ବର୍ଷା ଦିନତ ଏନୁ ଝଡି ରହିବ ଏବେ ଆଉ।
ହଁ ଝଡି ତ ଏବେ ଲାଗି ରହିବ ଶ୍ରାବଣ ଆଡେ ମାନେ ବହୁତ୍ ଦୁନ୍ ଯାଏଁ।
ବୋଲବମ ତ ବର୍ଷା ହେଲେ ଆହୁରି ଭଲ।
ହଁ।
ହଁ ଯିବିନା ଏଇ ଏକ ଆଡକୁ ଯିବି ଆଉ। ହଁ ନାଇଁ ମା ରହିବି ନାହିଁ ଦିନେ ଦିଦିନି ରହିକି ପଳେଇଆସିବି ବୋଲ୍ ବମ୍ ପାଣି ନବୁତ ଏଇଠୁ କୋଉଠୁ ରାଉତପଡାରୁ ହଁ ବା ଆରେ ଏବେ ରୋଷେଇ କରିବାନାହିଁ ତ? ଏବେ ରୋସେଇ କରିବ?
ହ୍ୟାଲୋ।
ହଁ କୁହ ଭାଇ?
ଭାଇ ସାଇଡରେ
ନାଇଁମ ସେ ସେ ଜଣେ ଆସିଥିଲେ କଲ କରିଥିଲା ଆଉ। ଆଉ ବାକି ରହେନି ନାଇଁ ବର୍ଷା ହେଲେ ଏବେ କଣକି ରେନିକୋର୍ଟ ନାହିଁତ ଆଜି ଯଦି କାମ ବନ୍ଦ ହେଲା ରେନିକୋର୍ଟ
ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ କେତେ ହେଲା
ହ୍ୟାଲୋ।
ଶହେ ଟଙ୍କା ଅଛି?
ନା ଗୋଟେ
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
କଁ ଦୋକାନକୁ ଯାଇଥିଲ ବା?
ହଁ ଦୋକାନରୁ ଆସିଲିଣି ହେରି ମ ଦୋକାନ ଖୋଲା ରଖିଲ ନା? ନାଇଁ ମ ସେମିତି ଆଣିବାକୁ ଯାଇଥିଲି ମିକ୍ସର୍ ଫିକ୍ସର୍ ଆଣିବା ପାଇଁ ଯାଇଥିଲି ଆଉ।
ଓ ହୋ
ହଁ ବର୍ଷା ପାଗ ଅଛି ତ।
ଏମିତି ଖାଇଆକୁ ବର୍ଷା ପାଗକୁ ପକଡି ଫକଡି ଛଣା ହଉଥବ ଖାଇକି ସାଙ୍ଗମାନେ ମସ୍ତି କରୁଥିବେ ଭଲ ନା ଆଉ।
ହଁ
ଆଉ ତମ ଦେହ କେମିତି ଅଛି? ନାଇ ବର୍ଷା ଦିନେ କାମ କଲେ ହିଁ ଦେହ ଖରାପ ହବ ଓଦା ହେଇକି।
ନାଇଁ ମ ଓଦାରେ କାମ ହବନି ଯେ ଓଦା ହେଲେ କାମ ହବନି।
ଓହୋ ଭିତର କାମଗୁରା ମାନେ ଭିତରେ ବି କଲର କାମ ହଉଛି ବଗଟା ଭିତରେ ବାହାରେ ବାହାରେ ସିନା ଧୋଇ ହେଇଯିବ ଭିତରେ ଭିତରଟା
ହଁ ଭିତର କାମ ହବ ଏ ବର୍ଷା ଦିନେ।
ହଁ ତ ଭିତର କାମ ଟା ଥେଲେ କ ବା ବାହର କାମ ତ ହବନି ଭିତର କାମ ଯାହାହେଲେ ବି ବର୍ଷା ପାଣି ବାଜିଯିବ ନା ଯାହାହେଲେ କଁ କନଷ୍ଟାଣ୍ଟ୍ କାମ କରିହବ କି?
ଆପ୍ ରେ ଗପିବେ ଆପ୍ ହ ହଁ ସେମିତି ଆଉ ତମେ ଭାଇ ବୋଲ୍ ବମ୍ ଯାଉଛ ନା ନାଇଁ?
ନାଁ ମୁଁ ଯାଉନି। ଶିବଙ୍କ ଭକ୍ତ କିନ୍ତୁ ବୋଲ୍ ବମ୍ ଯାଉନି ଆଉ।
ହଁ ମ ସେ ଯିବାରେ କଣ ଅଛି।
ହଁ।
ମାନିଲେ ସିଏ ଶିବ ନ ମାନିଲେ ପଥର।
ହଁ
ଯିଏ ଯାହା ଭାବିବ ଆଉ।
ହଁ ଯିଏ ଯାହା ଭାବିବ ମ ମନରେ ଭକ୍ତି ଥିବ ହିଁ ସବୁ ହବ।
ହମ
ମୋ ହିସାବରେ ବ ଭାଇ ମୁଁ ତିନିଟା କି ଚାରିଟା ଜିନିଷ କହିଛି ମିଳିଛି ମତେ।
ହଁ।
ଆଉ ମନର ଭକ୍ତି ଥାଇଡାକିଲେ ସବୁ ହବ ଆଉ ଖାଲି ଏମିତି ଦେଖାଣିଆ ହେଲେ କିଛି ନାହିଁ।
ହଁ ପ୍ରାୟ ଲୋକ ତ ଦେଖାଣିଆ କରିବା ପାଇଁ ଯାଉଛନ୍ତି ଆଉ। ହଁ ହଁ ଆଉ କିଛି ନାହିଁ।
ସାଙ୍ଗମାନଙ୍କ ସହିତ ସହ ବୁଲି ଯାଇଚ ଫଟୋ ଉଠେଇ ଷ୍ଟୋରି ହଁ କାଳେ ବେଳେ ଦେଇଦେଲ ବ ବୁଲିବାକୁ ଯାଇଛ। ଆଉ ଭକ୍ତି ଥିଲେ ଭାଇ ସବୁ ହବ।
ସେମିତି ଆମେ ଗଲେ ବି କେତେବେଳେ ମୋବାଇଲର ତ ଫୋନ ଖରାପ। ଯେତେ ଫୋନ୍ ନେଲେ ବି କେତେବେଳେ ହେଲେ ଫଟୋ ଫଟ ଉଠେଇବାର ନାହିଁ କିଛି ନାହିଁ।
ଭୁବନେଶ୍ୱର ନ ତ
ଭୁବନେଶ୍ବର ତ କେତେ ହଁ ଭୁବନେଶ୍ଵର ତ ଏ ଟିକେ ଅଛି ପ୍ରବଳ କିନ୍ତୁ ଟାଇମ୍ କାହିଁ ବୁଲିବା ପାଇଁ।
ହୁଁ। ଯାହାହେଲେ ବି ଛୁଟି ଦିନ ଛୁଟି ଦିନ ଧରାଯାଏ।
ନିଜେ ଚାହିଁଲେ ହଁ ଛୁଟି କରିକି ଯାଇ ବୁଲି ପାରିବ ନା ଆଉ।
ନାଇଁ ନାଇଁ ଛୁଟି ଦିନ କଣ ଏମିତି କି କୋଉ ଦିନ ଛୁଟି ରହୁନି।
ନାଇଁ ଆମର ତ ସେମିତି ଆମେ ଇଚ୍ଛା କଲେ ଛୁଟି କରିପାରିବୁ ନହେଲେ ନାଇଁ। ସେମିତି ହ ହଁ ଯାଉଚି।
ଆପଣଙ୍କ ହେଟି କେତେଜଣ ଅଛନ୍ତି?
ହଁ ସେମିତି ମାନେ ଆମ ଇ ମନ ହେଲେ କେତବଳେ କେମତି କାମ ବନ୍ଦ କରିକି ଯାଉଚୁ ନହେଲେ ନାଇଁ।
ନାଇଁ ନାଇଁ ମୁଁ କହିଲି କେତେଜଣ ଅଛ ହେଟି?
ତିନିଜଣ ଅଛୁ।
ସବୁ ଗୋଟେ ଗାଁର ନା ଅଲଗା ଅଲଗା? ହାଲୋ।
ହଁ ହଉ ହଉ ରଖୁଚି ଭାଇ।
ହଁ ହଁ।